ହ୍ୟାଲୋ ଭାଇ।
ହଁ ଭୋଉଣୀ।
ହଁ ସୁଭିଲା ତ।
ହଁ ଶୁଭିଲା।
ହଁ କୁହନ୍ତୁ କଣ କରୁଛନ୍ତି। ମୁଁ ଏବେ ଛତୁ କାଟିକି ରୋଷେଇ ବସେଇଛି ଆଉ।
ଓହୋ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଅଛୁ ଆଉ କଣ କରୁଛନ୍ତି ଆଜି ମୁଁ ଯାଇଥିଲି ଟିକେ ମୋ ଦିଅରଙ୍କ ଘରକୁ ଯାଇଥିଲି ଟିକେ ପିଠା ଟିକେ ଚା ଦେଇଥିଲା ପିଠା ଟିକେ ଖାଇଦକି ଆସିଥିଲି। ଆଉ ଏବେ ପିଲାଙ୍କ ମ୍ୟାଗି କରିଲି ସେମାନେ ଖାଇଲେ ଆଉ।
ହଁ ଭଲ ହେଲା ଆଉ ଆପଣଙ୍କ ଆଡେ ବର୍ଷା କେମିତି
ବର୍ଷା ତ କାଲି ନାହିଁ। ନାଇଁ ବର୍ଷା ଜମା ନାଇଁ କାଲି ଯାହା ହେଇଥିଲା ବର୍ଷା ଜୋରରେ ଟିକେ ପବନ ଘଡ଼ଘଡ଼ି ବିଜୁଳି ସବୁ ପୁରା ଗଛ ଭାଙ୍ଗିଲା ବଳିିଆ ହେଇଯାଇଥିଲା ଆଉ- କନେଟ ବି କାଟି ଦେଇଥିଲା ବହୁତ ସମୟ ଯାଏ
ହଁ ଆମ ଆଡେ ସେମିତି ରଜ ପ୍ରଥମ ଦିନ ବର୍ଷା ଟିକେ ହେଲା ତାପରେ ନାଇଁ ଯେ ନାଇଁ ଯେ ନାଇଁ ଆଜି ଟିକେ ସନ୍ଧ୍ୟାବେଳେ ଜୋରରେ ଉଠିଲା କିନ୍ତୁ ଖାା ଅଳ୍ପ ଟିକେ ଟିକେ ଝିପି ଝିପି ଛାଡି ଯାଇଛି ଆଉ ଥଣ୍ଡା ଟିକେ ଟିକେ ଲାଗୁଛି ଆଉ।
ହଁ ନା ପାଗ ଥଣ୍ଡା ଲାଗୁଛି କିନ୍ତୁ ଆମଡେ ପୁରା ଅନ୍ଧାର କରିଖ ରୋଖିଛି। ରଖିଲ ବର୍ଷା ହିଁ ହେଇନି ଦିନ ଯାକ ଅନ୍ଧାରିଆ କରିକି ରଖିଛି କିନ୍ତୁ ବର୍ଷା ହେଇନି ଆଉ
ହଁ ଆମ ଆଡେ ତ ହେଲା ଆମର ଏଇ ଯୋଉ ଆଜି ଶିବ ପାର୍ବତୀ ଶିବ ବାହାଘର ବୋଲି ଜବରଦସ୍ତ ଭସାଣି କରିକି ଗାଁ ଗାଁ ବୁଲାଉଛନ୍ତି ଠାକୁରଙ୍କୁ ନାଚ ଗୀତରେ ସହ ଆଉ ଆମର ଏଠି ଶିବ ଠାକୁରଙ୍କୁ ଆଉ ପାର୍ବତୀ ମା ଠାକୁରଙ୍କୁ ମନ୍ଦିର ଆମର ଯୋଉଠି ଅଛି ଗାଁରେ ସେ ମନ୍ଦିରରୁ ତାଙ୍କୁ ପାଛଟି ଆଣନ୍ତି ତାଙ୍କୁ ବିବାହ ଇଏ କରିକି ଗାଁ ସାରା ବୁଲା ବୁଲି କରନ୍ତି ବିଧି ଅ ଅନୁସାରେ ବୁଲେଇବେ ଆଉ ପ୍ରତ୍ୟେକ ବାଜା ଆଉ ନାଚ ଗୀତ। ତ ସହ ଆଉ ମାଙ୍କ ଏଇ ଭଗବାନଙ୍କ ପାଖାପାଖି ଯେକୌଣସି ଆମର ଭଗବାନ ତ ଜାଣିଥିବେ ସେ ମଶାଣିରେ ରୁହନ୍ତି ଆଉ ତାଙ୍କ ସାଙ୍ଗରେ ଭୂତ ପ୍ରେତ ସବୁ ବାହାଘରରେ ନିହାତି ଆସିବେ ତ ସେଇ ଯେ ସେଇ ଭଳିଆ କିଛି ପୋଷାକ ପିନ୍ଧିକି ଭକ୍ତମାନେ ଦେଖେଇ ହୁଅନ୍ତି ଆଉ ନନ୍ଦୀ ମହାରାଜାଙ୍କ ପୋଷାକ ବି ପିନ୍ଧିକି ମଜା ମସ୍ତି କରିକି ନାଚ ଗୀତ କରିକି ଭଗବାନ ବୁଲାନ୍ତି ଆଉ ଆଉ ଖାଦ୍ୟ ପେୟର ବି ବ୍ୟବସ୍ଥା ହେଇଛି ଆମ ମନ୍ଦିର ପାଖରେ।
ହଁ ହଁ
ଆଉ ଏମିତି ବୁଲୁଛନ୍ତି ଆଉ।
ଯା ଆଉ ବଢିଆ ଆଉ ଗୋଟେ ଆଜି ଦିନ ଟି କରିଛନ୍ତି ଆଉ।
ହଁ ହଁ ଏଇଟା ପ୍ରତ୍ୟେକ ବର୍ଷ ଆମର ଏଇଠି ହୁଏ ଆଉ।
ହଁ ହଁ ହ ସେଇଟା ଆମର ପଶ୍ଚିମ ଓଡିଶା ଦେଇକି ସେକଡେ ହୁଏ ନାଇଁ। ଶିବ ବିବାହ ଟା ଆମର ପଶ୍ଚିମ ଓଡିଶା କରେ ଭଲସେ ହୁଏ। ଯାହା ହଉ ଆପଣଙ୍କ ଏରିଆରେ ହଉଛି ହଁ ଆମର
ଉତ୍ତର ଓଡିଶା ପ
ହଁ ସେଇଟା ଆମର ତ ଏ କଡେ ନାହିଁ ଆମେ ଭାଇ ଆମର ଶିବ ମନ୍ଦିର ଆଉ ଆମର ଗୋଟେ ଗୋଟେ ଗେଟ୍ କହିଲେ ଚଳେ।
ହଁ।
ହଁ ପୁରା ଗୋଟେ ଗେଟ କହିଲେ ଚଳେ ଆମେ ଯଦି ଛାତ ଉପରେ ଛିଡା ହବୁ ତ ତିରିଶ ମିଟର କେବଳ ତିରିଶ ମିଟର ମଝିରେ ଯା ରୋ
ହଁ ତାପରେ ଆମର ତ ଏବେ ଶ୍ରାବଣ ମାସ ପଳେଇ ଆସିଲା ସବୁ ଗୋଲବୋମ୍ ଭ କ୍ତ ବି ବାହାରି ଯିବେ ବୁଲିବା ପାଇଁ ପ୍ରଭୁଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଆଉ ମାନସିକ କରିକି। ପୁରା ଶ୍ରାବଣ ମାସ ସାରା ବୁଲୁଥିବେ ଭକ୍ତ ମାନ ସମସ୍ତେ। ଆଉ ଆମ। ହଁ ଆମେ ବି ଆମ ଗାଁ ରୁ କିଛି ସାଙ୍ଗସାଥି ସମସ୍ତେ ଅ ଚାନ୍ଦା ଆଦାୟ କରିକି କାଉଡି ବାହାଙ୍ଗି ଧରିକି ଭଗବାନଙ୍କ ଆସ୍ଥାରେ ପୁରା ଆମି ଛାଡିକି ଅନ୍ନ ଅରୁଆ ଏଇ ଯୋଉ ଉଷୁନା ଅନ୍ନ ଛାଡିକି ଗେରୁଆ ପିନ୍ଧିକି ପାଣି ଉଠେଇକି ଆମେ ଶିବଙ୍କ ମନ୍ଦିରକୁ ବି ଚାଲି ଚାଲି ଖାଲି ପାଦରେ ଯାଉ। ଦୁଇ ତିନି ଦିନର ଯାତ୍ରା ହଁ ଦୁଇ ତିନି ଦିନର ଯାତ୍ରା ଆମେ କରୁଥାଉ। ମାସ ସାରା ପୁରା ଟୋଟାଲି ଆମିଷ ଖାଇବେନି ଆଉ ଉଷୁନା ଖାଇବେନି। ଆଉ ଶେଷ ସୋମବାର ଯୋଉ ଦିନ ଆମର ସେଦିନ ଗୋଟେ ଶ୍ରାବଣୀର ମହୋତ୍ସବ ମଧ୍ୟ ଆମ ଅ ମନ୍ଦିରରେ ହୁଏ ସେଦିନ ପ୍ରାୟ ବହୁତ ଗ୍ରାମରୁ ବହୁତ ହୁତ ଆଖପାଖ ଗାଁ ରୁ ଭକ୍ତ ମାନ ସବୁ ଆସନ୍ତି ଭଲ ଭୋଜନ ପ୍ରକ୍ରିୟା ବି ହୁଏ ଆଉ ସେଦିନ ଆମ ବୈତରଣୀ ନଦୀ ଅଛି। ଆମ ପାଖରେ। ସେ ନଦୀରୁ ପାଣି ଉଠେଇକି ଆମ ମନ୍ଦିରରେ ପୁଣି ଲାଷ୍ଟ ସୋମବାର ଯୋଉ ଦିନ ସେଦିନ ଢାଳିକି କି ଭୋଜନ କରିକି ସମସ୍ତେ ଯାଆନ୍ତି ଆଉ।
ହୁଁ।
ବର୍ଷା ଋତୁ ତ ଆମର ଏବେ ମାଡି ଆସିଲାଣି ରଥଯାତ୍ରା ବି ହବ। ଆଉ। ଶ୍ରାବଣ ମାସରେ ଆମର ବୋଲବମ୍ ବି ହବ ବହୁତ କିଛି ହବ ଆଉ ଏ ସେ ଦିନ ଖରା ରହିଲା ଯେ ଆଉ ଖରାକୁ। ଏଥର ବିଦାୟ ଦେବାକୁ ପଡିବ ଆଉ ବର୍ଷାକୁ ଆଗମନ କରିବା ପାଇଁ ପଡିବ ଆଉ ହଁ ଆଉ ଆପଣଙ୍କୁ ବର୍ଷା ଋତୁ କେମିତି କଣ ଲାଗେ କୁହନ୍ତୁ
ବହୁତ ବଢିଆ ଲାଗେ ମତେ ତ ଏମିତି କହିଲେ କି ମୁଁ ବେଶୀ ସେଦିନ ମୁଁ ଭାବୁଛି ବୋଧେ ଖରା ଦିନ ଟାକୁ ମୁଁ ବେଶୀ ଭଲ ପାଏ
ହଁ
କାହିଁ କହିଲେ ଦେଖନ୍ତୁ ଖରା ଦିନେ ବହୁତ ସମୟ ମିଳେ ଯେକୌଣସି କାମ ହଉ କରିବା ପାଇଁ ସମୟ ଟା ମୁଁ ମିଳେ ମ ତେ ଯା
ହଁ ଟିକେ ବଡ ଦିନ ଲାଗେ
ହଁ ସେଥିରେ ଅନେକ ହୁଏନି ଅନେକ କାମ ବି ତା ଭ ଭିତରେ ନିଜର ଯାହା କାମ ଘର କାମ ସହିତ ନିଜେ ଯାହା ଗୋଟେ ପ୍ରଫେସନାଲ ଯାହା ଗୋଟେ କରି ଆମେ ରୋଜଗାର ପାଇଁ ସେଟା ବି ଆମେ ସମୟ ପାଇଯାଉ ଆଉ ପିଲାମାନଙ୍କୁ ବି ସମୟ ଦେଇ ହୁଏ ଖରା ଦିନ ମତେ ସେଟାକୁ ବହୁତ ଭଲ ଲାଗେ ଖରା ଦିନ ତ ତାମାନେ ନୁହଁ ପ୍ରକୃତି ତ ସୃଷ୍ଟି କରିଛି ନା ତିନିଟା ଋତୁକୁ ଆମେ ଉପଭୋଗ କରିବା
ହଁ ହଁ ନିହାତି
କାହାକୁ ତ ବାଦ୍ ଦେଇ ହବନି ତେଣୁ କରି ତିନି ଋତୁ ଯାକ ଯିଏ ଯେମିତି ଆକାରରେ ପ୍ରକୃତି ସୃଷ୍ଟି କରି ଷ୍ଟେପ ଷ୍ଟେପ୍ ଆସିବା ଆମ ଜୀବନ ସେମାନେ ଆସିବେ କିନ୍ତୁ ସେମାନଙ୍କୁ ଆମେ ହେଲା ଶସନ ମାନେ ଆମେ ଆମ ଅନ୍ତରା ଆମର ସେମାନଙ୍କୁ ସମ୍ମାନ ଦବାର ଅଛି ତା ମାନେ ନୁହଁ ଖରା ଦିନ ଭଲ ନୁହଁ। ହଁ ଖରା ଦିନ ଭଲ ନୁହଁ ବର୍ଷା ଦିନ ସେମାନେ ଇଏ ତ ନଦରେ ସିଏ ଆସିବନି ନା।
ଆସିବନି ହଁ ବର୍ଷା ଯଦି ନହବ ଶୀତ ଲାଗିବନି ହଁ।
ହଁ। ତେଣୁକରି ଉଭୟତିନି ଋତୁଜାକ ଆମ ଜୀବନ୍ ପାଇଁ ନିହାତି ମାନେ ଦରକାରେ। ତ କାହାକୁ ବା ଦେଇ ନୁହଁ କିନ୍ତୁ ତା ଭିତରେ କଣ ହୁଏ ଯେମିତି କି ଆମେ ଗୋଟେ ଫ୍ୟାମିଲି ହେଇକି ଚଳୁଚେ ତା ଭିତରୁ ଜଣେ ଫେମିଲ୍ ର ଲୁକ ଆମକୁ ଭଲ ବେଶୀ ଟିକେ ସ୍ନେହ ଲାଗୁନ ଛୋଟ ଛୁଆ ସେମିତି ଖରା ଦିନ ତାକୁ ମୁ-ହଁ। ଖରା ଦିନ ଟା ମୁଁ ଟିକେ ସମୟ ପାଏ ପିଲାଙ୍କ ପାଇଁ ହଉ ଆଉ ମୁଁ ଯଉ ଗାଦ କରୁଛି ଯଉ ଉଁ ନିଜେ ଗୋଟେ ଛୋ-ଛୋଟ ମୋଟ ରୋଜଗାର ଟେ କରୁଚି ତା ପାଇଁ ସମୟ ବି ମୁଁ ଦେଇପାରେ ସେଇଟା ଯୋଉଠି ମତେ ଟିକେ ତାପରେ ଅନ୍ୟ ବନ୍ଧୁବାନ୍ଧବ ଘରକୁ ବି ଟିକେ ଖରାଦିନେ ସମୟ ଦେଇ ହୁଏ। ଛୁଟି ରୁହେ ଏମିତି ହେଇକି ଟିକେ ସେଇଟା ପାଇଁ ନହେଲେ ବର୍ଷା ଦିନ ହିଁ ସବୁଟା ହିଁ ଆମ ପାଇଁ ନିହାତି ପ୍ରତିଜ ସବୁ ତିନି ଋତୁ ଯାକ।
ହଁ ବର୍ଷା ଦିନରେ ଆମର ଯେତିକି ସବୁ ଉଁ ଖ-ଚାଷୀ ଭାଇ ଚାଷୀ ଭାଇ ମାନଙ୍କ ପାଇଁ ବହୁତ ଉପକାର ଦାୟକ ହେଇଥାଏ ସେ ବହୁତ୍ ଖୁସି ହେଇଥାଏ। କେହି ଖୁସି ହୁଅନ୍ତୁ କି ନ ହୁଅନ୍ତୁ ଆମର ଚାଷୀ ଭାଇ ମାନେ ନିଶ୍ଚୟ
ହଁ ସିଏ ତ ନ ଆସିଲେ ଆମ ଖାଇବାକୁ ହିଁ ପାଇବାନି ନା। ତେଣୁକରି ସିଏ ତାଙ୍କର ନିହାତି ଆସିଲା ମାନେ ହିଁ ଆମ ଚାଷ ପ୍ରତିଟି ଚାଷୀ ମାନେ ସେଇଟାକୁ ଅନେଇଥାନ୍ତି। ଏଇ ତ କାଲି ଯୋଉ ବରଷା ହେଲା ମୁଁ ରାସ୍ତାକୁ ଭାଇ ବାହାରିକି ଯାଉଚି କାଲି ସେମାନେ କ ଥା ହଉଚନ୍ତି ଯା ହଉ ଆଜି ବର୍ଷା ଟିକେ ହେଲା ଆଗକୁ ଯାହା ବିଲ ବାଡିରେ ଯାହା କରୁଚନ୍ତି ସେମାନେ ସେମାନଙ୍କ ଭିତରେ ତାଙ୍କର ରାସ୍ତା ଉପରେ କଥା ହଉଚନ୍ତି ଏମିତି କରିବା, ମୁଁ କଇଲି ଦେଖ ନିହାତି ଜୀବନ୍ ରେ ସବୁଡା ଦରକାର୍ ଏଇ ଖରା ଥିଲା ବର୍ଷା ଆସ ପିଲାମାନ ନେଇଚନ୍ତି ବର୍ଷକର ଦାନା ପାଣି ଏଠି ଯୁଗାଡ୍ ହବ।
ହଁ ବା ଆମର ଖରା ଦିନ ଏତେ ଦି ତିନି ମାସେ ହେଇକି ଖରା ଏତେ ଜୋରେ ହେଇଥାଏ ଗୋଉ ଗରିବ। ଗରିବ ଲୋକମାନେ ଏଁ ଖରାରୁ ବହୁତୁ ହଇରାଣ ଅସୁବିଧାରେ ପଡୁଥିବ କି ଚାଷ ବାସ ବି କରିପାରୁନ ଆଉ ଗଛ ପତ୍ର ବି ମରିଯାଉଥିବେ ତାର ବର୍ଷାର ଆଗମନରେ ସବୁ ବହୁତୁ ସବୁ ଗଛ ସବୁ ଓ ପୁରା ସବୁଜ ରଗଂର ଦେଖାଯିବ ବିଲ ବାଡି ପୋଖରୀ ସବୁଥିରେ ଟିକେ ପାଣି ରହିଯିବ ଆଉ ଭଲ ସବୁଜ ସବୁଜ ସବୁଆଡେ ଦେଖାଯିବ ଆଉ।
ହଁ।
ଭଲ ଲାଗେ ଆଉ।
ହଁ।
ଆଉ ବର୍ଷା ଋତୁରେ ଆମର ରଥଯାତ୍ରା ପର୍ବ ବି ପଡି ଆସିବ ଅ ସେଠ ତ ଆରମ୍ଭ ହେଇଯାଏ ଆଉ ଗଣେଶ ପୂଜା ହଁ ଗଣେଶ ପୂଜା ବି ପଡିଯାଏ।
ହଁ ସବୁ ଏଇଠୁ ଆ ଯାତ୍ରା ହିଁ ମହାପ୍ରଭୁ ଙ୍କୁଠୁ ଆରମ୍ଭ ହେଇଯାଏ ସବୁ ଯାତ୍ରା।
ହଁ।
ତେଣୁକରି ତାଙ୍କର ଫାଷ୍ଟ ଯାତ୍ରା ହେଇଗଲା। ଆଉ ସବୁ ବାହାରି ପଡି ଆମର ତେଣୁ ବର୍ଷା ଦିନ ତ ଆସିଲା ମାନେ କେବେ ବାଉ ରଥ ହବ ବାହୁଡା ହବ ଏଇ ଦିନଟାକୁ ଆମର ଟିକେ ଅନେଇ ଥିବା ନାଇଁ ଆସୁ ସେଟା ଉପଭୋଗ କରିବା ଜଗନ୍ନାଥଙ୍କର ଗୋଟେ ସେଟା ଗୋଟେ ଖୁସି ଲାଗେ ଆଷାଢ ମାସ ହେଇଗଲା ମାନେ।
ହଁ।
ଆଉ କଣ କୁହନ୍ତୁ?
ଆଉ ଖାସ୍ କରିକି ବର୍ଷା ଦିନରେ ଜୀବଜନ୍ତୁ ଯେ ଏମିତି ସବୁ ଖରାରେ ଜଙ୍ଗଲରେ ରହିଥିବେ ସିଏ ବୁ-ଆମଠୁ ଅଧିକ ସେ ଖରାକୁ ବେଶି ଇଏ ଅସୁବିଧା ତାଙ୍କର ହଉଥିବ। ପାଣି ଟିକେ ପାଉନଥିବେ ଆଉ ଆଜ କାଲିକା ଲୋକ ତ ଜଙ୍ଗଲ ବି ଜଳେଇ ଦଉଚନ୍ତି କାଠ ବି କାଟି ଦ-ଗ ଗଛ ବି କାଟି ଦଉଛନ୍ତି ଯେ ଆଉ ସେ ଛାଇ ଟିକେ ପାଉନାହାନ୍ତି। ବର୍ଷାର ଆଗମନରେ ପଶୁ ପକ୍ଷୀ ଯେତିକି ଅଛନ୍ତି ଆମର ସବୁ ସିଏ ବହୁତ ଖୁସି ହେଇଯାଉଥିବେ।
ହୁଁ।
ଆଉ ବର୍ଷା ଟିକେ ହେଲେ ଆଉ ତାଙ୍କ ପାଇଁ ବି ପ୍ରକୃତିର ଭରସା ଉପ ତାଙ୍କ ଉପରେ ସେ ବି ପ୍ରକୃତି ଉପରେ ଭରସା କରିକି ରହିଚନ୍ତି ନା ଆଉ ଆମେ କଣ? ଆମେ ବହୁତ ସୁବିଧା ପାଇ ଯାଉଚନ୍ତି କିନ୍ତୁ ବନ୍ୟପ୍ରାଣୀ ସବୁ ଏତେ ସୁବିଧା
ସିଏ ଆମ ଯୋଗୁ ସିଏ ହନ୍ତସନ୍ତ ହଉଛନ୍ତି ଯେ। ଭାଇ ଦେ ଖ ଏକ ବିରାଟ ବଡ ଯିବ ଏବେ ହାତୀ ଆମର ଘର ମୁହାଁ ହେଇଗଲେଣି। ସେମାନେ କାହିଁକି ହେଲେ ଯେ। ହଁ ସେମାନେ କାହିଁକି ନଷ୍ଟ କଲେ ଯେ ଆମେ ତାଙ୍କ ଖାଦ୍ୟକୁ ତାଙ୍କ ବସ ବ-ବା-ବସସ୍ଥାନ-ବାସ-ବାସସ୍ଥାନକୁ ଆମେ ହିଁ ନଷ୍ଟ କରି ପକେଇଛେ। ଯୋଉଟା କି ସେମାନେ ଆସିକି ଆମର ସବୁ କିଛି ଲସ୍ କରୁଚନ୍ତି ଆମକୁ ଏବେ ବାଧୁଛି ଯେ ହାତୀ ଆସିକି ଆମକୁ ଜୀବନ ନେଇଯାଉଚି ବାଘ ଘରଦ୍ୱାର ଭାଙ୍ଗି ଦଉଚି। ଆମେ କାଇଁ ଏତେବେଳେ ବ୍ୟଥା ପାଇଲେ ଯେତେବେଳେ ଆମେ ତାଙ୍କ ଘରଦ୍ବାର ଗଛ କାଟିକି ପ୍ଲାନ୍ କରୁଛେ ବା ନିଜ ପାଇଁ ଆଣି ପକଉଛେ ଗଛକୁ କାଟିକି ସେ ତେଣୁ ସେମାନଙ୍କୁ କେତେ କଷ୍ଟ ନ ହେଇଥିବ।
ହଁ ସେଥିପାଇଁ ତ ସରକାର ଆମର ଯେ ଯେତିକି ସୁବିଧା କରୁଛି ସେତିକି ଅସୁବିଧା ବି କରିଦଉଛି। ଗ ଛ ଗଛ ନିହାତି ଭାବରେ ନ ଲଗେଇଲେ ଯେତିକି ସବୁ ବନ୍ୟପ୍ରାଣୀ ଅଛନ୍ତି ସିଏ ଧିରେ ଧିରେ ଗାଁ ମୁହାଁଣ ହେବେ। ଆଉ ଗାଁ ଲୋକଙ୍କ ଉପରେ ବିପଦ ସୃଷ୍ଟି ହବ। ତେଣୁକରି ଜଙ୍ଗଲରେ ରହିବା ସେ ସେଥିପାଇଁ ତାଙ୍କୁ ରଖିବା ପାଇଁ ହେଲେ ଗଛ ବହୁତ ମାତ୍ରାରେ ଲ ଲଗେଇବା ପାଇଁ ପଡିବ। ଆଉ ଯଦି ଏମିତି ଗଛ କାଟିକି ରାସ୍ତା କରିଦେବେ। ପ୍ଲାଣ୍ଟ୍ କର ଦେବେ ଆଉ ତା ହେଲେ ତ ବହୁତ ଅସୁବିଧା ହେଇଯିବ ନା। ଭଗବାନ ଜନ୍ମ ଦେଇଛନ୍ତି ପୃଥିବୀରେ ଯେ ମଣିଷ ହେଲା ସମ
ଆଉ ଭାଇ ମୁଁ ଏବେ ଟିକେ ରହୁଛି। ଭାଇ ମୁଁ ଟିକେ ରହୁଚି ଏବେ।
ହଁ ହଁ।
ହଉ ତାହେଲେ